ହ୍ୟାଲୋ।
ହ୍ୟାଲୋ।
ହଁ ଆପଣ କଣ କରୁଥିଲେ?
ଭାତ ବସେଇକି ଆସିଲି।
ହଁ ଆପଣ ଆଜି ରୋଷେଇରେ କଣ କଣ ଆ ପ୍ରସ୍ତୁତ କରିଚନ୍ତି ଖାଦ୍ୟ ସେ ବିଷୟରେ ଟିକେ କହିବେ?
ମୁଁ ଏବେ ଚୁଲି ଲଗେଇଲି, ଭାତ ବସେଇକି ଚାଉଳ ପକେଇକି ଆସିଲି। ଡାଲି ବସେଇଚି ଆଉ ମଟନ ଟିକେ ଆଣିଛୁ ତାକୁ ସବୁ ଗୋଳା ଗୋଳି ଗୋଳି କରିକି
ଆପଣ ଉମ୍ ଓଡିଆ କଥାରେ ଟିକେ ଏ ଇଂଲିଶ ମିଶାନ୍ତୁନି, ଖାସି ମାଂସ କହିଲେ ଭଲ ହବ।
ଓହୋ। ହଁ ମଟନ କହିଲେ ମାଂସ ହଁ ଖାସି ମାଂସ ଆଣିଚନ୍ତି ତାକୁ ଟିକେ ଉମ୍ ଉମ୍ ମସଲା ଫସଲା ଦେଇକି ପିଆଜ କଟା, ଆ କଞ୍ଚା ଲଙ୍କା କଟା ଅଦା ରସୁଣ ବଟା, ସୋରିଷ ତେଲ, ହଳଦୀ ଉମ୍ ତାକୁ ଦେଇକି ଗୋଳେଇ ଦେଇଚି ଗୋଳେଇ ଦେଇକି ତା ଉପରେ ଗୋଟେ ଘୋଡ଼ଣୀ ଘୋଡ଼େଇ ଦେଇକି ତାକୁ ଫ୍ରିଜରେ ରଖିଦେଇଛି।
ହୁଁ
ତାପରେ ତାକୁ ରୋଷେଇ କରିବି ଆଉ ପୋଟଳ ଆଳୁ ଛାଣିବି। ବେସନ ଦେଇକି ବେସନ ଆଉ କର୍ନଫ୍ଲାୱାର ଟିକେ ପକେଇବି ତାକୁ ଛାଣିବି।
ହୁଁ ଆପଣଙ୍କ ବାଡିରେ ଭଲ ଯା ବଗିଚା କରିଚନ୍ତି ସେ ବିଷୟରେ ଟିକେ କହିବେ? ହଁ କଣ କଣ ଗଛ ସବୁ ଲଗେଇଚନ୍ତି? ସେ ସେଥିରେ କଣ କଣ ସବୁ ଫଳ ଫଳୁଛି ଆପଣ କଥାକୁ କି ଧି ଧୀରେ ଧୀରେ କହିଲେ ଭଲ ଭାବରେ ମୁଁ ଶୁଣି ପାରିି
ହଉ ମୁଁ ମୋ ଆମ ବାରିରେ ଆମ ବାରିରେ କଦଳୀ ଗଛ ଅଛି ଅମୃତମଣ୍ଡା ଗଛ ଅଛି, ବାଇଗଣ ଏବେ ଲଗେଇଚି ଲଙ୍କା ଗଛ ଲଗେଇଚି ଜହ୍ନି ଗଛ ଲଗେଇଚି କାକୁଡି ଗଛ ଲଗେଇଚି
ହ
ଆଉ ଝୁଡଙ୍ଗ ଲମ୍ବା ଲମ୍ବା ଯୋଉ ଝୁଡଙ୍ଗ ତ ସେଇ ଗଛ ଲଗେଇଚି ବୋଇତି କଖାରୁ ଗଛ ଲଗେଇଚି ପାଣି କଖାରୁ ଲଗେଇଚି ଆଉ ଲଙ୍କା ଗଛରେ ଫଳ ଫଳ ହେଇନି କିନ୍ତୁ ବହୁତ ଫୁଲ ଫୁଟୁଚି। ଆଉ ବାଇଗଣ ଗଛ ଛୋଟ ଛୋଟ ଆଉ ଦି ଦିନ ହେଲା ଲଗା ହେଇଛି। ଆଉ ଝୁଡଙ୍ଗ ଗଛରେ ହଁ ଝୁଡଙ୍ଗ ଚାରି ଛଅଟା ଲେଖାଏଁ ଫଳୁଚି ଜହ୍ନି ସାତ ଆଠଟା ଫଳିଛି।
ହଁ ଆପଣ କଣ ପଚାରିବେ ପଚାରନ୍ତୁ?
ଆଉ ତମର ଆଜି କଣ ରୋଷେଇ ହେଇଛି?
ଆଜି ଆମ ରୋଷେଇ କରିନୁ ଆଜି ବୁଧବାର ଅଛି। କାଲି ଆମର ଗୋଟେ ଉପାସ ଅଛି ଗୁରୁବାର ସେଥିପାଇଁ ଆଜି ଆମେ ଖି ଚିଡ଼ି। ଆଉ ଡାଲମା, ବାଇଗଣ ଦହି, ଖଟା କରିବି। ପ୍ରସ୍ତୁତ କରିନୁ ସେ ସାମଗ୍ରୀ ଯୋଗାଡ କରି। ଆମେ ଏବେ ଜଳଖିଆ ଖାଇଛୁ। ଜଳଖିଆ ରେ ପିଠା କିଏ ଖାଇଛି? ଛତୁଆ କିଏ ଖାଇଛି? ଆମ ପରିବାରର ଏମିତି ସମସ୍ତେ ଆଉ ଅଳ୍ପ କିଛି ଖାଇଛନ୍ତି। ଏଗାରଟା ସାଢେ ଏଗାରଟା ବେଳୁ ଆମେ ରୋଷେଇ ପ୍ରସ୍ତୁତ କରିବୁ। ଆପଣଙ୍କ ପୁଅ ଭାଇ ନା ଖାଇସାରଲେଣି।
ନାଇଁ ଆମ ଆମ ପୁଅ ସକାଳୁ ଉ ପରଟା ଆଉ ଚା ଖାଇଛନ୍ତି। ତାପରେ ପରଟା ଚା ଖାଇଲା ଅଧଘଣ୍ଟେ ପଇଁଚାଳିଶ ମିନିଟ୍ ପରେ ହଁ କ୍ଷୀର ଫୁଟେଇଦେଲି। ସେ ଓଟସ ଆଉ କ୍ଷୀର। ଗୋଳେଇକି ଖାଇଛି। ଗାଧେଇନି। ଆଉ ଦଶ ପନ୍ଦର ମିନିଟ ଗଲେ ଗାଧେଇବ। ପଖାଳ ଭାତ। ବାଇଗଣ ତତେଇ ଦେଇଛି, ଟମାଟୋ ତତେଇଛି। ଆଉ ପୋଟଳ ତତେଇଛି। ହୁଁ। ଆଳୁ ସିଝେଇ ଦେଇଛି ଆଉ ତା ଦାନ୍ତ କ୍ଲିପ କରିଛି ବୋଲି ସେ ବଡି ଖାଇପାରୁନି।
ଆପଣ କେମିତି ବର୍ଡ ଆପଣ କେମିତି ବଡିଟାକୁ ପ୍ରସ୍ତୁତ କରୁଛନ୍ତି? ତାର ବିବରଣୀ ଟିକେ ମୋତେ କହିଲେ ମୁଁ ଉପକୃତ ହେବି।
ପ୍ରଥମେ ବିଧ କି ବିରି ଯଦି କିଣା ବିରି ଆଣିବେ। ତାହେଲେ ସେଟା ଚୋପା ଛଡା ହେଇଥିବ ଯଦି ଚୋପା ଲଗା ବିରି ଆଣିବେ ତାହେଲେ ଗୋଟା ବିରି ଆଣିଲେ ତାକୁ ରଗଡିବେ ଭଲ ଭାବରେ। ତାକୁ ଚଲେଇବେ କଣ କିି ଅଲଗା କରିଦେବେ? ଯୋଉ ଫାଳ ଫାଳ ବିରି ରହିବ। ତାକୁ ଭଲ କରି ପାଛୁଡିକି ପାଛୁଡି ଦେଇକି ତାକୁ ପାଣିରେ ଭିଜେଇ ଦେବେ। ପ୍ରାୟ ଚାରି ଘଣ୍ଟା ଖଣ୍ଡେ ପାଣିରେ ଭିଜିଲା ବାଦ। ତାକୁ ଭଲ ଭାବରେ ଚୋପା ଭଲ ଭାବରେ ଛଡେଇ ଦେବେ। ବହୁତ ପାଣି ରେ ଛଡେଇବେ ଯେ
ଆପଣ ଟିକେ ଧୀରେ କହିଲେ ମୁଁ ତାର ସାମଗ୍ରୀ ଗୁଡିକ ଶୁଦ୍ଧ ଆକା ରେ ବୁଝି ପାରନ୍ତି।
ହଉ। ତାପରେ? ବିରି ଟାକୁ ବତୁରେଇବେ। ଦୁଇ ଚାରି ଚାରି ଘଣ୍ଟା ନିହାତି ଚାରି ଘଣ୍ଟା। ଉଁ ବତୁରିଲା ପରେ। ଗୋଟେ ଡିସ ରେ ଡିସ୍ ନୁହୁଁ ଭଲ ବଡ଼ ଖୋଲା ଜାଗାରେ ତାକୁ ଭଲ କିରି ଚକଡ଼ିକି ତା ବିରି ଚୋପାକୁ ବାହାର କରିଦେବେ। ପରିଷ୍କାର ଭାବରେ ବିିରିଟା ଯେମି କେତେ ଧଳା ହେଇଯିବ ଆଉ ଚୋପା କିଛି ନଥିବ ତାକୁ କରିଦେବେ। ଆଉ ଚାରିଟା ବେଳକୁ କରିବେ। ଯଦି ତମର ଏକୁଟିଆ ଲୋକ ହେଇଥିବେ। ତାହେଲେ ରାତିରେ ବିରିଟାକୁ ଗ୍ରାଇଣ୍ଡିଙ୍ଗ କରିକି ଫ୍ରିଜ ରେ ରଖିପାରିବେ ଯ ଦି ଲୋକ ବହୁତ ଘରେ
କୁ ଶିଳବଟା କରିଥାନ୍ତେ ବିରିକି ଭଲ ହୋଇଥା
ଶିଳ ବଟାରେ ଆ ଆଜିକାଲି ଲୋକଙ୍କର ଆଣ୍ଠୁ
ନା ଶିଳ ବଟା କହିଲେ ଭଲ ହେବ ।
ଓହୋ ଶିଳ ବଟା ନାଇଁ ଶିଳ ବଟା ହଉଛି କିନ୍ତୁ ଲୋକଙ୍କର ଅ ଆଣ୍ଠୁ ରୋଗ । ହାତରେ ଏମିତି ବାଟି ପାରୁନାହାନ୍ତି । ସେଥିପାଇଁ ସେମାନେ ଏଇ ଯୋଉ ଇଲେକ୍ଟ୍ରିକ ଜିନିଷ ଇଲେ ଲଟ୍ରି ଚାଳିତ ଗ୍ରାଇଣ୍ଡରକୁୁ ବ୍ୟବହାର କରୁଛନ୍ତି । ମୁଁ ତେଣୁ ସିଳରେ ବସିକି ବାଟି ପାରୁନି । ମୁଁ ଗ୍ରାଇଣ୍ଡର ରେ ତାକୁ ବୁଲେଇ ଦଉ ଆଉ ଯେତେବେଳେ ତାକୁ ଫେଣା ହବ ତ ନିଶ୍ଚିନ୍ତ ।
ଆପଣ ସେଟାକୁ କହିପାରିବେ ଓଡ଼ିଆରେ ପେଶଣା ମେସିନ୍ ।
ପେସଣା ମେସିନ୍ । ଆଉ ଗ୍ରାଇଣ୍ଡର ର ମୁଁ ଓଡିଆ ଜାଣିିନଥିଲି ତେଣୁ ପେଷଣା ମେସିନ୍ ଏବେ ଜାଣିଲି ।
ହଁ କୁହନ୍ତ ।
ହ ହଁ ସେଇଥିରେ କରିକି ତାପରେ ଭଲ କିରି ତାକୁ ଫେଣି ଦେବେ ଫେଣି ଦେଲା ପରେ ସେ ଯେମିତି ଫେଣ ଉଠିବ ଗୋଟେ ତାଟିଆରେ ଟିକିଏ ପାଣି ରଖିଥିବେ । ସେଇ ବିରିରୁୁ ଟିକେ ପକେଇଦେବେ ବିରି ଟା ଯେମିତି ତମ ହାତକୁ ପୁରା ହାଲକା ଲାଗିବ । ହାଲକା ଲାଗିଲେ ଜାଣିବ ଯେ ବିରିର ଫେଣା ଟା ଭଲ ହେଇଛି । ଆଉ ବଢ଼ି ପାରିଲେ । ବଡି ନରମ ହବ ।ତମେ ଯଦି ଚାହିଁବ ବି ବଡିରେ ବଡିରେ ରାଶି ପକେଇକି କରିପାରିବ କିମ୍ବା ଉ ପାଣି କଖାରୁ ମଞ୍ଜି ଦେଇକି କରି ପାରିବ ।
ସେଥିରେ କ ଶୁଖିଲା ଲଙ୍କା ଟିକେ ପକେଇବ । ସୁବୁ ଜିରା ଟିକେ ପକେଇବ। ପିଆଜ ବି ଚାହିଁଲେ ଟିକେ କାଟିକି ଚୁନି ଚୁନି ପକେଇବ । ବିରିକି ଫେଣି ସାରିଲା ପରେ ଆକୁ ସବୁ ପକେଇଦବ । ପକେଇକି ବଢ଼ିର କୁଲାରେ ବି ଲୋକ ବଢି ପାରୁଛନ୍ତି।ଉଁ ନ ନାଇଁ ଏମତି ଆଜି କାଲି ଗୋଟେ ଜାଲି ଆସୁଛି। ସେଇ ଜାଲିରେ ଟିକେ ତେଲ ମାଲିସ କରଦବ, ଲଗେଇଦବ ଭଲ ଭାବରେ। ତାପରେ ବଡିଟାକୁ ପାରିବ।
ଆପଣଙ୍କ କ ବଡ଼ିର ପ୍ରଣାଳୀ ଶୁଣି ମୁଁ ବହୁତ ଖୁସି ଅନୁଭବ କଲି। ଆଉ ଏବେ ଭାଇନା କଣ କରୁଛନ୍ତି? ତାଙ୍କ ବିଷୟରେ ଆପଣ କହିଲେ ଟିକେ ମୁଁ ଜାଣି ପାରେ କି?
ଭାଇନା ଏଇ ଆମ ଗ୍ରାମର ସ୍କୁଲୁରେ ଶିକ୍ଷକ ଅଛନ୍ତି। ସିଏ ଏବେ, ନି ନିଜର ନିତ୍ୟକର୍ମ ସାରି ପଖାଳ ଗଣ୍ଡେ ଖାଇ ସ୍କୁଲକୁ ଯାଇଚନ୍ତି।
ହଁ। ପିଲାମାନଙ୍କୁ ପାଠ ପଢଉଚନ୍ତି। ପିଲାମାନଙ୍କ ଭଲ ମନ୍ଦ ଗ୍ରାମର ବୁଝୁ ନ୍ତି ଭାଇନା ଆଉ ଜଣେ ଶିକ୍ଷିତ ତ ଶିକ୍ଷକ ଭାବରେ ଭଲ ଭାବରେ ନିଯୁକ୍ତି ଅଛନ୍ତି। ଆପଣଙ୍କ କଥାରେ ମୁଁ ଖୁସି ହେଲି। ଆପଣ ଆଉ କଣ ପଚାରିବେ ପଚାର
ଆଉ ଉଁ ଆପଣଙ୍କ ଶାଶୁ ଅଛନ୍ତି?
ହଁ ଆମ ମ ଶାଶୁ ଅଛନ୍ତି, ଆମ ମା ଅଛନ୍ତି, ତାଙ୍କୁ ଆମେ ଶାଶ ଶାଶୁଙ୍କୁ ମା ବୋଲି ସମ୍ବୋଧିତ କରୁ। ସିଏ ଏବେ ଠାକୁର ସି ସବୁ ବୟସ ତାଙ୍କୁ ହେଇଗଲାଣି। ସେ ସଖାଳୁ ଗାଧେଇ ଠାକୁର କୁ ପୂଜା କରୁଛନ୍ତି, ତାପରେ ସେ ଜଳଖିଆ ଖାଇବେ। ଜଳଖିଆ ଖାଇକି ଜୟ ଜଗନ୍ନାଥ ଟେଲିଭିଜନରେ ଯୋଉ ଜଗନ୍ନାଥଙ୍କ ବାଣୀ ଦିଆଉଛି ସେ ତାକୁ ଶୁଣି ଶୁଣିବେ, ତାପରେ ସିଏ ଆଉ କିଛି କରିପାରୁ ନାହାନ୍ତି। ଫୁଲ ଗୁନ୍ଥୁଚନ୍ତି ତୁଳସୀ ଠାକୁରଙ୍କ ପାଇଁ ଗୁନ୍ଥୁଚନ୍ତି। ପୂଜା କରୁଚନ୍ତି ନାମବଳି ଜପୁଚନ୍ତି ଏସବୁ କାମ କରୁଚ ତାଙ୍କୁ ବୟସ ଯେତୁ ଯେ ଯେ ହେତୁ ହେଇଯାଇଛି ସେ କୌଣସି କାମ ଦାମ କରିପାରୁ ନାହାନ୍ତି। ଘରେ ବସିଚନ୍ତି ଟି ଭି ଟେଲିଭିଜନ ଦେଖୁଛନ୍ତି। ଏମିତି କରୁଛନ୍ତି ଆଉ, ବସିଛନ୍ତି ଘରେ। ହ ଆଉ ଆଁ ପିଲାମାନେ ଆମର ସବୁ ବାହାରେ ରହିକି ପାଠ ପଢ଼ୁଚନ୍ତି। ଘରକୁ ଏବେ ଛୁଟିରେ ଆସିକନ୍ତି ଏମତି ଆଉ ଆଉ କଣ କଣ କୁହନ୍ତୁ ଆପଣଙ୍କ ବିଷୟରେ?
ଆମର ତ ଆମେ ଆମର ପରିବାର ଛୋଟୁ। ଆମେ ସ୍ୱାମୀ ସ୍ତ୍ରୀ ଦି ଜଣ, ପୁଅଟିଏ। ପୁଅ ବାହାରେ ପଢୁଛି।
ହଉ ଆପଣଙ୍କ କ କଥାରେ ମୁଁ ଖୁସି ହେଲି, ମୁଁ ଯାଉଛି ରୋଷେଇ କରିବି ପଛରେ କଥା ହବା ଧନ୍ୟବାଦ।
ହ ହଁ ଧନ୍ୟବାଦ।